ହ୍ୟାଲୋ।
ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ବସିଛୁ।
କୋଉଠି ବସିଚ?
ବିଛଣା ପକେଇ ତଳେ ବସିଅଛୁ।
କଣ?
ବିଛଣା ପକେଇ ତଳେ ବସିଅଛୁ।
ଖାଇସାଇଲନି ନା ନାଇଁ?
ଆମେ ଖାଇସାଇଲୁଣି ଆପଣଙ୍କ କଥା କୁହନ୍ତୁ?
ତମେ କେତେ ଜଣ ବସିଛ କି ତମେ କହୁଛ।
ଜଣେ।
ଜଣେ ବସିଛ ତ ଆମେ କହୁଛ।
ଭୁଲ ହେଇଗଲା କ୍ଷମା କରିବେ।
ଗାଧେଇଛ ନା ନାଇ ଗାଧେଇଛ ନା ଗାଧେଇନ ସେମିତି ବସିଛ।
ଗାଧେଇ ସାରି ଲୁଣି ଆଜ୍ଞା, ଆପଣ?
ଏଇଗାଧେଇ କି ଖାଇକି ଗଡ ପଡ ହଉଥିଲି ଆଉ।
ଗୋଟେ କଥା ମନେ ପଡ଼ିଲାନି ଆଜ୍ଞା।
କଣ?
ପ୍ରଣାମ ଶକ୍ତିରଞ୍ଜନ ଦାସ।
କଣ ତତେ କହିବି।
ଓ ପ୍ରଣାମ।
ହୋଉ କୁହ କଣ କହୁଥିଲ।
ଆପଣଙ୍କ ଗ୍ରାମରେ
ହୁଁ।
କାର୍ତ୍ତିକ ପୂର୍ଣ୍ଣିମା କିପରି ପାଳନ କରାଯାଏ?
ତୁମ ଆଡେ କାର୍ତିକ ପୂର୍ଣ୍ଣିମା ପାଳନ କରାଯାଏନିକି?
କରାଯାଏ।
ଆଗେ ତମେ କୁହ କଣ କେମିତି ପାଳନ କରାଯାଏ ତାପରେ ମୁଁ କହିବି ଆଉ।
ଆମ ଗ୍ରାମରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ।
ହଁ।
ଆମେ ଖୁବ ଶୀଘ୍ର ସକାଳୁ ଉଠି ଗାଧୁଆ ପାଧୁଆ ସାରି
କହିଦିଅ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ହୋଉ ଶୁଣ
କୁହନ୍ତୁ।
ଆମ ଆଡେ କାର୍ତ୍ତିକ ପୂର୍ଣିମୀ କଥା କାର୍ତ୍ତିକ ମାସ ପୂର୍ବରୁ ହ୍ୟାଲୋ। ତିଗ ଆମ ଗାଁରେ ତ କାର୍ତ୍ତିକ ପୂର୍ଣ୍ଣିମା ଆଁ ପାଞ୍ଚ ଛଅଟା ଜାଗାରେ ହୋଇଥାଏ କାର୍ତ୍ତିକ ପୂଣ୍ଣିମା।
ହଁ।
ସେଇଥିରେ କାର୍ତ୍ତିକ ଠାକୁରଙ୍କୁ ପୂଜା କରାଯାଏ।
ପୂଜା କରାଯାଏ।
ହଁ ଯେ କାର୍ତ୍ତିକ ପୂଜା କଣ ସେମିତି ଆଉ କରିଦେବି କି ମାନେ ହୁଁ।
ଏଇ କାର୍ତ୍ତିକ କ ଠାକୁରଙ୍କର ପୂଜା କରାଯାଏ।
ହଁ। ପ୍ରଥମେ ତ ଯୋଉମାନେ କରୁଥିବେ କାର୍ତ୍ତିକ ପୂଜା ସେମାନେ ଯାଆନ୍ତି ମାଟି ଆଣନ୍ତି।
ହଁ ମୁଁ ବି କୁଆଡେ ଶୁଣିଥିଲି ଆଇଁଷ ବି ଖାଆନ୍ତି ନାହିଁ।
ଆଇଁଷ ତ ଖାଆନ୍ତିନି। ପ୍ରଥମେ ଯିବେ ମାଟି ଆଣିବେ।
ମାଟି ଆଣିିଲେ
ମାଟି ଆଣିକି ତାପରେ କେତେ ତାକୁ ଆଗେ ମାଟି ଆଣିକି ତାକୁ ମାଟିିକି ଆଗେ ସଫା କରିବେ।
ସଫା କରିବେ।
ସଫା କଲା ପରେ ତା ମାଟିକି ପାଣିରେ ଚକଡିକି ମାନେ କାଦୁଆ ଭଳିଆ କହିବାକୁ ଗଲେ କରିବେ ଆଉ।
କାଦୁଅ ଭଳିଆ କରିବେ।
ତାପରେ ମୁଁ ଠାକୁରଙ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ କରିବା ପାଇଁ ହେଲେ ଆଗେ ତାପରେ ପାଳ ସାହାଯ୍ୟରେ ଠାକୁରଙ୍କର ଆକାର ଦେବେ ମେଢରେ ଭିଡି ଠାକୁରଙ୍କୁ ଆକାର ଦେବେ ପ୍ରଥମେ ପାଳ ସାହାର୍ଯ୍ୟ ରେ।
ପାଳ ସାହାଯ୍ୟରେ।
ହଁ ପାଳ ସାହର୍ଯ୍ୟରେ ଠାକୁରଙ୍କର ଆକାର ଦେଲା ପରେ ତାପରେ ଏକ ମାଟିଆ କରିବେ। ଯୋଉ ମାଟିକି ଚକଡି ଥିବେ
ସେଇ ମାଟିିକି ପୁନର୍ବାର ମଡେଇବେ।
ସେ ମାଟିକି ମାନେ ତା ଉପରେ ଯୋଉ ପାଳ ସାହାଯ୍ୟରେ ଯୋଉ ଆକାର ଦିଆହେଇଥିବ ଠାକୁରଙ୍କର ମୂର୍ତ୍ତିର ଆକାର ସେଇ ଆକାର ଉପରେ ପାଳ ଉପରେ ତାକୁ ଲେସିବେ ଆଉ।
ଲେଶିବେ ତାପରେ?
ସେଇଟାକୁ ପ୍ରଥମ ଟାକୁ ଏକ ମାଟିଆ କୁହାଯାଏ।
ଏକ ମାଟିଆ।
ହଁ। ଏକ ମାଟିଆ କରିକି କିଛି ଦିନ ଛାଡି ଦିଆଯିବ। ସେ ଶୁଖିବା ପାଇଁ। ନସୁଖ ନ ଶୁଖିଲେ ତ ଓଦା ରହିଲେ କଞ୍ଚା ରହିଲେ ଭାଙ୍ଗି ଯିବ ନ ମୂ
ମୂର୍ତ୍ତିଟି ଫାଟିବ।
ହଁ ମୂର୍ତ୍ତିବି ସେମିତିରେ ହିଁ ଫାଟ ଫାଟିବ କିନ୍ତୁ ଉଁ ଛାଡି ଦିଆ ଗଲେ ଟିକେ ହାର୍ଡ ହେଇଯିବ ଆଉ। ଟାଣ ଆଉ। ସେ ଟାଣ ହେଇଗଲେ କେତେ ଦେ ଟାଣ ହେବା ପରେ ମାନେ କେତେ ଦିନ ଛାଡିଦେବେ ଏକ ମାଟିଆ କରିକି। ତାପରେ ପଞ୍ଚୁକ ପଞ୍ଚୁକ ଆରମ୍ଭ ହବ ଯୋଉଦିନ
ହଁ।
ପଞ୍ଚୁକର ଦି ଦିନ ପୂର୍ବରୁ ଉଁ ଯୋଉଟା ଏକ ମାଟିଆ ହେଇକି ଥିବ ଯୋଉ ମୂର୍ତ୍ତିଟା ତାକୁ ତା ଉପରେ ଫୁଣି ହଁ ପୁନର୍ବାର ହଁ ମାଟି ଚକଟିକି ଦୋ ମାଟିଆ କରିବେ। ପୁନର୍ବାର ତା ଉପରେ ଏକ ମାଟିଆ ଉପରେ ହଁ ପୁନର୍ବାର ମାଟି ଲେସିବେ।
ଲେସିବେ।
ଲେସିଲା ପରେ ଏ ଯୋଉ ନୂଆ ନୂଆ ବସ୍ତ୍ର ସାହାଯ୍ୟରେ ନୂଆ ବସ୍ତ୍ରକୁ କାଟି ତା ଉପରେ ପ୍ୟା ମାନେ ଏ ପକେଇଲା ଭଳିଆ ଉପରରେ ପାଲସ ରହିବ ଯେମତି।
ରସ, ମାଟିର ରସ।
ମାଟି ରସ ତ ପକେଇବେ, ଆଗେ ସେ କପଡା ସାହାଯ୍ୟରେ ତାକୁ ମାନେ ଓପର ଟା ପୁରା ଯେମିତି ସମାନ ଆସିବ ସେଇଭଳିଆ କରିବେ। କରିସାରିଲା ପରେ ତାପରେ ତ ରସ ଢାଳିବେ। ରସ ଢ଼ାଳି ସାରିଲା ପରେ ପୁଣି ତାକୁ ଗୋଟେ ଦିନ ଛାଡିଦେବେ ଶୁଖିବା ପାଇଁ।
ଛାଡ଼ିଦେବେ।
ଶୁଖିବା ପାଇଁ ତାପର ପଞ୍ଚୁକରୁ ପ୍ରଥମ ଦିନ ପୂର୍ବରୁ ତାକୁ ପ୍ରଥମ ଦିନ ପୂର୍ବର ରାତିରେ।
ହଁ।
କଲର କାର୍ଯ୍ୟ ଆରମ୍ଭ ହବ ହଁ। କଲର କାମ ଆରମ୍ ଆରମ୍ଭ ହେଲା ପରେ ତାକୁ। ରାତିରେ ତ ଆରମ୍ଭ ହବ ଫ୍ୟାନ ଲଗେଇ ତାକୁ ଶୁଖେଇ ଶୁଖା ଦେବେ।
ପବନ ଲଗେଇ ତାକୁ ଶୁଖେଇ ଦେବେ।
ହଁ। ଶୁଖିଲା ଶୁଖିବା ପାଇଁ। ଛାଡିଦେଲା ପରେ ଗୋଟେ ଦିନ ରାତିରେ ତ ଶୁଖିଯିବ କଲର୍ଟା ତ ସାଙ୍ଗେ ସାଙ୍ଗେ ଶୁଖିଯିବ ଘଟ
ରଙ୍ଗଟି ଖୁବ ଶୀଘ୍ର ଶୁଖିଯିବ।
ହଁ।
ତାପରେ
ତାପରେ ଯୋଉ ଦିନ ପ୍ରଥମ ପଞ୍ଚୁକ ଦିନ।
ପ୍ରଥମ ଦିନ।
ପ୍ରଥମ ଦିନ ଆଖି ପିଟେଇ ଠାକୁରଙ୍କ ନୂଆ ବସ୍ତ୍ର ପିନ୍ଧି ନିଜେ ସକାଳୁ ଉ ନିଜର ସ୍ନାନ ନିତ୍ୟ କର୍ମ ସାରି ସ୍ନାନ କରି। ଠାକୁରଙ୍କୁ ପୂଜା କରିବେ।
ପୂଜା କରିବେ।
ହଁ। ଠାକୁରଙ୍କ ପାଖରେ ମଧ୍ୟ ପାଞ୍ଚ ପଞ୍ଚୁକ ପାଞ୍ଚ ଦିନ ଯାକ। ହ ନୀତି ଭୋଗ ଲାଗିଥାଏ।
ନୀତି ଭାବ ଲାଗିଥାଏ ଗ୍ରାମବାସୀଙ୍କୁ ବି ଦିଆଯାଏ ନା ନାହିଁ।
ହଁ ଗ୍ରାମବାସୀଙ୍କୁ ବି ଦିଆଯାଏ ବୋଲି ସେମିତି ଆଉ ମାନେ ପୁରା ଗ୍ରାମବାସୀଙ୍କ ପାଇଁ କରାଯାଇ ନଥାଏ ସେହି ଯୋଉମାନେ କଳସ ବୁଡେଇଥାନ୍ତି ପୂଜା କରିଥାନ୍ତି ତାଙ୍କ ପାଇଁ କରିଥାନ୍ତି।
ପ୍ରସାଦ ସେବନ।
ପ୍ରସାଦ ସେବନ ସେଇଟା ତ ନୀତି ଭୋଗ ଯୋଉଟା ପ୍ରସାଦ ସେଇଟା।
ଅନ୍ତିମ ଦିନ ଯୋଉ ପଞ୍ଚିବର।
ଦିନରେ ଠାକୁରଙ୍କର ବଡ଼ ପୂଜା କରାଯାଏ।
ଯେଉଁଠିକି ଗ୍ରାମବାସୀଙ୍କୁ ପ୍ରସାଦ ସେବନ କରାଯାଏ।
ସନ୍ଧ୍ୟାବେେଳେ ସନ୍ଧ୍ୟା ବେଳେ ଗ୍ରାମବାସୀ କୁ ପୁରା ଗ୍ରାମ ଟା ସାଙ୍କର ଲୋକଙ୍କୁ ଡକା ଯାଇ ପ୍ରସାଦ ସେବନ କରାଯାଏ। ସେ ତ ରହିଲା ସନ୍ଧ୍ୟା ବେଳ କଥା ସ ସକାଳ କଥାଟା ଶୁଣ।
କୁହନ୍ତୁ।
ଞ୍ଚୁକର ଶେଷ ଦିନରେ ତ ଡଙ୍ଗା ଭସା ବୋଲି ଜାଣିଛନ୍ତି ନା ନାଇ।
ଆଜ୍ଞା।
ନିତ୍ୟକର୍ମ ସାରି ଲୋକମାନେ ଏ ରାତିରେ ରାତି ପାହାନ୍ନ୍ତା ରୁ ଯାଇ ଡଙ୍ଗା କଦଳୀ ବାହୁଙ୍ଗାରେ ଡଙ୍ଗା ତିଆରି କରି ଭସେଇଥାନ୍ତି ନା ତମ ଆଡେ ଭସା ଯାଏନି।
ଆମ ଆଡେ ଲୋକ ମାନେ ଦୁଦ ପରି କଦଳୀ ପଟୁଆ ଭଳି ଡଙ୍ଗା ନଭସାଇ କିଣା ଡଙ୍ଗା ଭସଉଚନ୍ତି।
ତମ ଆଡେ ସେଇ କଦଳୀ ପଟୁଆ ଭସାଯାଏ ନା କଣ।
ନାଇଁ।
ଆମ ଆଡେ ତ କଦଳୀ ପଟୁଆ ଆଧୁନିକ ଯୁଗର ଡଙ୍ଗା ଯୋଉୁ ଆସିଲାଣି ଏବେ।
ହଁ।
ତାହାକୁ ବି ମଧ୍ୟ ଛୁଆ ଭସାନ୍ତି।
ବୃଦ୍ଧ ଲୋକ କଦଳୀ ପଟୁଆରେ ଡଙ୍ଗା ବନେଇ ଗୀତ ଗାଇ ଆମ ଆଡେ ଭସାନ୍ତି।
ବାଣ ଫାଣ ଫୁଟେଇ ତାଙ୍କର କରିଥାନ୍ତି ମ ମଜା ମୁଥାରେ ଗୋଟେ ଡଙ୍ଗା ଭସାନ୍ତି ଆଉ।
ହଁ।
ଆଉ ସନ୍ଧ୍ୟା ବେଳେ ତ ପ୍ରସାଦ ସେବନ କରାଯାଏ ତାପରେ ଠାକୁରଙ୍କ ପଞ୍ଚୁକ ସରିଲା ପରେ।
ପଞ୍ଚୁକ।
ପଞ୍ଚୁକ ସରିଲା ପରେ ଠାକୁରଙ୍କୁ ଯୋଉଁମାନେ ବାର ଦେଖିକି ବିସର୍ଜନ କରିଦେଇଥାନ୍ତି ଆଉ। ଗାଁ ରେ ବା ଠାକୁରଙ୍କୁ ଭ୍ରମଣ କରିବୁ ବାଜା ନୃତ୍ୟ ସହ ଆଉ। ଗୋଟେ ମନ ଉଲ୍ଲାସ ମଜା ଉଲ୍ଲାସରେ ଠାକୁରଙ୍କୁ ନେଇ ବିସର୍ଜନ କରିଦିଅନ୍ତି।
ଆମରି ଗ୍ରାମରେ ବି ସେଇପରି ହୁଏ ପ୍ରତିିବର୍ଷ।
ହଁ।
ପ୍ରତିିବର୍ଷ ସେଇଭଳି ହୁଏ।
ଆପ ପ୍ରଥମ କଥା ତ ହଉଚି ଏଇ ଅ ସାରେ ମାନେ ଆମିଷ ପୁରା ମନା ହେଇଥାଏ ଖାଇବା ପାଇଁ ଆଉ। ବ ବଗ ଯୋଉଠି ଆମିଷ ଛାଡ଼ିଦିଏ ସେଠି ଲୋକ ଆଉ କଣ।
ଆଜ୍ଞା। ଆମ ଗ୍ରାମରେ ଶ୍ରେଷ୍ଠ ଜାଗାରେ ଯୋଉଠି ରାଧା କୃିଷ୍ଣ ଅଛନ୍ତି। ସେଇଠି ସେଇଠି ଆମର କିଛି ବୃଦ୍ଧ ଲୋକ କ ଏକତ୍ର ହୋଇ ଏକ ପ୍ରସାଦ ସେବନ କର ପ୍ରସାଦ ଦିଅନ୍ତି।
କାର୍ତ୍ତିକ ମାସରେ ମଧ୍ୟ ରାଧାକୀଷ୍ଣ ଠାକୁରଙ୍କୁ ବି ପୂ-ପୂଜା କରାଯାଏ। ହଁ। ଆଉ କଣ?
ଆପଣ ଏଇନା ଶୋଇଚନ୍ତି?
ହଁ ଖରା ହଉଛି ଶୋଇବାନି ଆଉ କଣ କରିବା? ଚାଟା ଟାଇମ୍ ହବ ଖେଳା ଖୁଳି କରିବା ପାଇଁ ଯିବା ଏବେ।
ଆପଣ ଗ୍ରାମରେ ଖେଳ ହୁଏ?
ହଁ ଖେଳ ବଡ ଗ୍ରାମ ଟା ଖେଳ ହବନି ଆଉ କଣ କରିବେ ପିଲା।
ବଡ ଗ୍ରାମ। ଆମର ବି ଏତେ ବଡ଼ ଗ୍ରାମ ନୁହେଁ, କିନ୍ତୁ ବହୁତ ଲୋକ ଏଠି ଖୁସିରେ ରୁହନ୍ତି। ଆଉ ବହୁତ ବୃଦ୍ଧ ଲୋକ ଏଠି ଏଇ ରାତି ହେଲେ ଆମର ଏଠି ଶ୍ରେଷ୍ଠ ଯ-ଯୋଉଠି ରାଧାକ୍ରିଷ୍ଣ ଅଛନ୍ତି ମଣ୍ଡପରେ ସେଠି ଆମର ଓ ପୁରାଣ ପଢାଯାଏ। ପ୍ରତି ଲୋକ ବସି ଶୁଣନ୍ତି ପୁରା ପୁରାଣ।
ଆ ହଉ ଭାଇ ତୋମେ ଯା କଣ କରିବ ଆଉ। ମୋର ଟିକେ କାମ ଅଛି, ମୁଁ ଯାଉଚୁ, ରହୁଛି।
ଆଜ୍ଞା।
ହଉ।
ହଉ।